ହ୍ୟାଲୋ।
ନମସ୍କାର।
ନମସ୍କାର।
କଅଁ କରଚନ୍ତି?
ନା ମୁଁ ଏଇ ବସିଛି ଆଉ ଶୋଇକି ଉଠିକି ତମେ କଅଁ କରୁଛ?
ମୁଁ ବି ଏଇ ବସିଛି ଆଉ ଟିଉସନ କରୁଛି।
ଓହୋ।
ଆଉ ଦିନ ମାନ କଆ ଅଁ କରୁଥିଲେ?
ମୁଁ ଦିନ ମାନ ଶୋ ଶୋଇକି ଉଠିଲି ସକାଳୁ ଏଇ ଟିକେ ଖାଇ ପିଇ ବସି ଉଠି ଏଇଆ କରୁଥିଲି ଆଉ।
ଦିନରେ କଅଁ ଖାଇଥିଲେ?
ମୁଁ ଖାଇଥିଲି ପଖାଳ ଭାତ ଶାଗ ଭଜା କଲରା ଭଜା ଆଉ ଏଇଗୁଡା ଖାଇଥିଲି ଆମ୍ବ ଆଚାର। ପାମ୍ପଡ଼ ତମେ କଅଁ ଖାଇଥିଲ?
ମୁଁ ଖାଇଥିଲି ଭାତ ଡାଲି ପୋଟଳ ତରକାରୀ। ଆଉ ଖଡ଼ା ତରକାରୀ ଆମ୍ବ ଖଟା ଭଜା
ତମେ ଖଡା କୋଉଟା ଚିହ୍ନି ପାଇଲ ନା।
ହଁ।
ସେ କେମିତିଆ ଦେଖିବାକୁ?
ଲମ୍ବା ଲମ୍ବା।
ଲମ୍ବା ଲମ୍ବାଯେ ମୁଁ କଣ କହୁଚି ଉଁ ଛୋଟ ଛୋଟ।
ମୁଁ ଖାଲି ମାନେ ହଁଯେ ଲମ୍ବା ଲମ୍ ହଉ ମାନେ ତାସେପ୍ ଟା ଦେଖିବାକୁ କୋଉ ଭଳିଆ?
ଆଉ? ଫଟୋ ଉଠେଇକି ପଠେଇଦେଲେ ଜାଣିବ ଆଉ।
ହଉ କଣ ନାଲି ଖଡ଼ା ଖାଇଲ?
ନା ନା ଗ୍ରୀନ୍।
ଓହୋ ଗ୍ରୀନ୍ ଖଡ଼ା।
ହଁ।
ଭଜା ହେଇଥିଲାନା ତର
ତରକାରୀ ହେଇଥିଲା।
ଓହୋ।
ତମକୁ ଭଲ ଲାଗେ?
ନା ହଁ ମୁଁ ଖାଇ ଖାଇଦେବି ଆଉ ମାନେ ଭଲ ଲାଗେ ମାନେ କଣ ଖାଇଦେବି ଆଉ।
ତମକୁ କୋଉ ଖାଦ୍ୟଟା ଭଲ ଲାଗେ ଖାଦ୍ୟ ଭିତରୁ?
ତେ ଶାଗଟା ବେଶୀ ଭଲ ଲାଗେ ସୁନ୍ ସୁନିଆ ଆଉ ନେଉଟିଆ।
ହୁଁ ମତେ ସୁନ୍ ସୁନିଆ ଭଲ ଲଗେନି। ମତେ ଭଲ ଲାଗେନି।
ଆ ତମେ ଦେଖିଚ ସୁୁନସୁନିଆ କୋଉ ଭଳିଆ?
ମୁଁ ଶାଗ ଏତେ ଚିହ୍ନି ପାରିନି।
ଅଁ ହଁ ତମେ କିଛି ଚିହ୍ନିପାରିବନି। ଆ ତମକୁ ପରିବା ମାର୍କେଟରେ ଯାଇକି ତମେ ଘଣ୍ଟ
ଏକ୍ସପ୍ଲୋର କରିବାକୁ ପଡ଼ିବ ଆଉ ହଁ। ଆପଣଙ୍କ ସହିତ ଗୋଟେ ଦିନ ବି ତେଇବାକୁ ପଡ଼ିବ ଯାଇଁକି ପରିବା ଚିହ୍ନିବା ଆଉ।
ହଁ ଆଉ ବୋଇତାଳୁ କୋଉଟା ଚିିନିଚନ୍ତିନା?
ହଁ ବୈତାଳୁ ଚିହ୍ନିଛି।
ହଁ ଦେଖିବା କଣ ଗ୍ରୀନ କଲରନା ଯୋଉ ଇଏ କଲର ପିଙ୍କ୍ କଲର?
ଗ୍ରୀନ୍ କଲର ନୁହ କି ପିଙ୍କ କଲର ନୁହ କମଳା କଲର।
ଗଲା କମଳା କଲର ମୁଁ ଭାବିଲି ଏ
ହଁ ହଁ ବ୍ଲାକ୍ କଲରବି ଅଛି।
ଓହୋ ତମ ଆମସେ ବ୍ଲାକ୍ କଲର ନା ଆମ ଆଡ଼େତ ବ୍ଲାକ୍ କଲର ମିଳୁନି ତମ ଆଡ଼େ ଯଦି ମିଳୁଥିବ ଆମ ଆଡ଼େ ପଠେଇବ ଆଉ।
ହଁ ଆ ରାତିରେ କଣ ପ୍ଲାନ୍?
ରାତିରେ କିଛି ପ୍ଲାନିଂ ନାହିଁ ରାତିରେ ଟିଉସନ୍ କରିବା ଆଉ କଣ ଟିକେ ସନ୍ଧ୍ୟା ବେଳେ ଖାଇବା ଭୋଜନ କରିବା ଆଉ।
କଣ ଖାଇବ ସନ୍ଧ୍ୟାବେଳେ?
କିଛି ହେଇନି ଦେଖିବା କଣ ଖାଇ ହଉଚି ଆଉ।
ଗୁପଚୁପ୍ ଖାଉନା।
ନା ଗୁପଚୁପ୍ ମୁଁ ଆଉ ଖାଉନି ଗୁପଚୁପ୍ ମୋ ଦେହରେ ଯାଉନି।
ଓହୋ। ଆଉ ରାତିରେ କେତେବେଳେ ଶଉଛନ୍ତି?
ମୁଁ ରାତିରେ ଖାଇସାଇଲେ ମତେ ତ ନିଦ ପଳେଇ ଆସେ ଆଉ।
ସାଙ୍ଗେ ସାଙ୍ଗେ ଶୋଇପଡ ନା।
ହଁ ମୁଁ ଯଦି ସାତଟାରେ ବି ରୁଟି ଖାଇ ଦେଇେଇଥିବି ମୁଁ ତ ଶୋଇପଡିବି।
ଆଉ ସାଙ୍ଗସାଥି ସହିତ କଥା ହଉଛନ୍ତି ନା।
ନା କୋଉ ସାଙ୍ଗସାଥି ସହିତ କଥା ହେବି ଆମର ତ କେହି ସାଙ୍ଗ ଫାଙ୍ଗ ନହାନ୍ତି ଆଉ।
ହୁଁ।
ଖାଲି ଆପଣ ଟିକେ ଫୋନ୍ କରିଚନ୍ତି ଆଉ ଆପଣଙ୍କ ସହିତ କଥା ହେବା କଥା।
ହଁ। ଦିନ ବେଳ କୁଆଡେ ପଳଉଚି ଜଣା ପଡୁନି।
ହଁ ଆଉ ତମର ଗରମ ହଉଛି ନା।
ହଁ ଦିନରେ ଆସି ଗରମ ହଉଛି ପାଗ ତ ଯେମିତି ହେଇଛି ଟିକେ ବର୍ଷା ଟା ହେଇଗଲେ ଆଉ ଟିକେ ଶାନ୍ତି ଲାଗନ୍ତା।
ଓହୋ ହଁ ଆଜି ତଥାପି ବର୍ଷ ଆଜି ନଥାଇକି ବି ଖରା ଉ ବହୁତୁ ଗରମ ହଁ। ଆଉ ତମର ବର୍ଷା ବୋଧେ ପକେଇଲାଣି ନା ପକେଇବା ପକେଇବା ହଉଛି।
ବର୍ଷା ମୁଁ ଘର ଭିତରେ ଆଜି ଟିଉସନ କରୁଥିବେ।
ଓହୋ ଆଉ କଣ ଖାଇବେ ସନ୍ଧ୍ୟା ବେଳେ।
ସନ୍ଧ୍ୟାବେଳେ ଦେଖିଆ କଣ ହଉଛି ଏବେ ଏଇ ଯାଇଥିଲି ଆମର ଗୋଟେ ଆଉ ଗୋଟେ ଘରକୁ ଯାଇ ଥିଲି ସେଠି ଚା ବିସ୍କୁଟ ଖାଇଥିଲି। ଖାଇକି ଆସିକି ଟିୟୁସନ କରିଥିଲି ସନ୍ଧ୍ୟାବେଳେ ଆଉ କଣ ଖାଇବା ଆଉ।
ଆପନ ଦିନରେ କେତେ ଥର ଖାଉଚନ୍ତି?
ଦିନରେ ସଖାଳେ ଥରେ ସଖାଳୁ ଉଠିଲେ ଆଗେ ଉଁ ନା ତାରେ ସାତଟା ଆଟା ରେ ଉଠିଲେ ଚିଆ ସେଟ୍ ଟେ ପିଉଚି ଚିଆ ସେଟ୍ ପିଉଚି।
ପଲ୍ ଓହୋ ଆପଣଙ୍କର କଣ ପେଟ ପ୍ରୋବ୍ଲେମ୍ ଅଛି କି।
ନା ନାଇ ଏମିତି ମାନେ ଭଲ ଲାଗୁଚି ଆଉ ପିଇବା ପାଇଁ ମାନେ ହେଲ ମାନେ ଷ୍ଟ୍ରଙ୍ଗ ଲାଗୁ ଚି ଦିନ ମାନେ ଏନର୍ଜି ମିଳିବ। ଭଲ ବେନିଫିଟ୍ ଅଛି ତାର ଚିଆ ସିଟ୍ ଆଉ ଭୁସି।
ଓହୋ।
ତାପରେ କେତେବେଳେ ଯଦି କସ୍ତୁରୀ ଛତୁ ହବ। ଟି ପିଇଦବା ତାପରେ ନହେଲେ ସଖାଳୁ ଚା ତାପରେ ଦଶଟା ବେଳେ ଫୁଣି ରୁଟି ଆଉ ଖାଇଥିଲି ଆଜି ସନ୍ତୁଳା। ତାପରେ ଫୁଣି ଦିଟା ବେଳେ ଯାହା ଦିଅ ଫୁଣି ସନ୍ଧ୍ୟା ବେଳେ ଆଉ ଟିକେ କଣ ସ୍ନାକ୍ସ ହାରିକା କଣ ଯେ ଥିବ ଖାଇବା?
ଆପଣ ବୋଧେ ଦିନକୁ ସାତ ଆଠ ଥର ଖାଉଛନ୍ତି।
ହଁ ଘରେ ରହିଲେ ତ ଆହୁରି ଦଶଥର ବି ଖାଇଲେ କିଛି ନାହିଁ ପାଟି ଚାଲିଥିବ ଆଉ। ଆଉ ଡାଏଟ୍ କରିବାକୁ ପଡୁନି।
ଓହୋ ହଁ ଘରେ ରହିଲି ଡାଇଟ୍ ହେଇପାରିବନି ତ ଆଉ।
ହଁ ବା ଆପଣ କେତେ ଟାଇମ୍ ଖାଉଚନ୍ତି ନା ଆପଣ ମେଣ୍ଟେନ କରୁଚନ୍ତି।
ନା ଆମେ ବି ସେଇ ମେଣ୍ଟେନ ତ ନୁହେଁ ଆମେ ଖାଉଚୁ ଦଶଟା ବେଳେ ତାପରେ ଖରା ବେଳେ ତା ନା ମୁଁ ସକାଳୁ କିଛି ଖାଏନି ମୋତେ ଭଲ ଲାଗେନି।
ମୁଁ ସଖଳେ ଯାହାହେଲେ ବି ଖାଇବି ମୁଁ। ଓହୋ ଅଭ୍ୟାସ କରିବେ ନା ଆଉ ସଖାଳୁ ଯାହାହେଲେ ବି ଖାଲି ପେଟରେ ମାନେ ବ୍ରସ୍ କରିକି ଆସି ଯାହାହେଲେ ବି କଣ ଟିକେ ଖାଇବେ। ହ
ନା ଆମେ ପା ସକାଳୁ ଖାଇଲେ ମୋର ଯାହା ଖାଇଲେ ମୋର ଗ୍ୟାସ୍ ହେଇଯିବ ସେଥିଲାଗି ମୁଁ ଖାଏ ନା।
ଆପଣ ନଲେ ଗ୍ୟାସ୍ ପାଇଁ ମାନେ କଣ ଖାଉନାଆନ୍ତି। ତି ଯୋଉ ଜିରା ଜିରା ଆଉ ପାନ ମଧୁରୀ ଏରା ସବୁ ଗୁଣ୍ଡ ଖ ପିଅନ୍ତି ପାଣିରେ।
ମୁଁ ସେଇ ଯୋଉ ମେଥି ଜିରା ପାନମଧୁରୀ ଆଉ ହଁ ଆଉ ଯୋଉ କଅନ୍ତ ସେଟା ଗୋଟେ
କଣ ଗ୍ୟାସ ହେଇ ବାନ୍ତି ହୁଏ ନା କଣ?
ନା ମତେ ଭ ମାନେସ୍ ସେ ଯଦି ମୁଁ ସକାଳୁ କିଛି ଖାଇଥିବି ତାଲେ ମତେ ଦିନ ମାନ ଆଉ ଭଲ ଲାଗିବନି। ପୁରା ମାନେ ଇରିଟେଡ ଇରିଟେଡ ଲାଗିବ ବିରକ୍ତି ପୁରା ହଁ। ମୁଁ ବି ଚିଆ ସିଡ଼ ପିଏ ଆଉ ମୁଁ ଖାଲି ଖାଲି ଚିଆ ସିଡ ରାତିରେ ରଖିଦେଇଥିବି ଏ ସକାଳୁ ଉଠିକି ବି ପିଇଦେବି ଆଉ।
ହଁ ସ ରାତିରେ ପକେଇ ଦେଇଥିଲେ ସକଳୁ ଉଠିକି ପିଦବ।
ହଁ। ମୁଁ ତ ଭୁସି ତ ଖାଇପାରେନି ସେଥିଲାଗି ଆଉ।
ହଁ। ଆପଣ ଫେବ୍ରେଟ୍ ଫୁଡ୍ କଣ?
ମୁଁ କୋଉ ଫୁଡ ଭିତରେ କହିବି ମୁଁ ଯୋଉ ଘର ଖାଦ୍ୟ ବାହାର
ହଁ ଯାହା ଯାହା ଭଲ ଲାଗେ
ମତେ ମୁଁ ତ ସବୁ ଖାଇଦେବି ମତେ ଯାହା ଦେଲେ ଆଉ ଭଲ ଲାଗେ ଟିକେ ବେଶୀ ଇ ସେଇ ମୋମୋ ମ୍ୟାଗି ଫ୍ୟାଗି ଟିକେ ଭଲ ଲାଗେ। ଆଉ ଅ ଆଉ ଭଲ ଲାଗେ ମଞ୍ଜା ଭଲ ଲାଗେ ମଞ୍ଜା ପୋଡା।
ଭଲ ଲାଗେ ମଞ୍ଜା ମୁଁ କରିନି ନା ମୁଁ ଟଷ୍ଟ ବି କରିନି।
ମଞ୍ଜା ଦେଖିବାକୁ କୋଉ ଭଳିଆ କହିଲ?
ଦେଖିବାକୁ ହୁଆଟ୍ କଲର୍ ତ।
ନା ଧଳା କଲର୍।
ଧଳା ଟା କଣ ହୁଆଟ୍ ନୁହଁ।
ମାନେ ପୁରା ଧଳା ଦେଖିବାକୁ ମଜା ଟା ଧଳା ସାରା କୋଉଠୁ ବାହାରେ କହିଲ ତାର ଗୋଟେ ଗଛ ଅଛି ସେଥିରେ ସବୁ ନା ନା ତାହେଲେ ତମେ ଦେଖିନ ବାହାରେ
ହୁଣ୍ଡା।
ହଁ କଦଳୀ ଗଛ ଯୋଉଟା ଭଣ୍ଡା ଭରେ ମଞ୍ଜା ଗୋଟେ
ଏଟା ହଉଛି ଗୋଟେ ମାନେ ଏମତି ଲମ୍ବା ଲମ୍ବା ଟାଇପ ର ହ୍ୱାଇଟ କଲର ର ତ।
ହଁ ସେଟା ଗୋଟେ ଗଛ ଅଛି ଆଉ ତା ଦେହରେ ମଞ୍ଜା ସବୁ ହେଇଥାଏ।
ଓହୋ।
ସେଇଟାକୁ ଆଣିକି କାଟି କୁଟିକି ଖାଆନ୍ତି ସେଇଟା ଗୋଟେ ମଞ୍ଜା ଗଛ ଥାଏ।
ଓହୋ।
ମୁଁ କଦଳୀ ଗଛରୁ ମଞ୍ଜା ବାହାରେ ନା।
ନାଁ ନାଁ ଭଣ୍ଡା।
ହଁ କଦଳୀ ଗଛରୁ ଭଣ୍ଡା ବାହାରେ। ଆଉ କୋଉଠୁ ବାହାରେ ମଞ୍ଜା ହୁଁ ଆପଣ ବୋଧେ ଯା ନଳିତା ଆଉ ହୁଏନି କଦଳୀ ଗଛରୁ କଦଳୀ ଗଛରୁ କଣ କଣ ହୁଏ କହିଲ?
ମୁଁ ଜାଣିନି କିଛି ବା ମତେ ଟିକେ ଆପଣ ଜଣାଉନାହାନ୍ତି।
ତମେ କିଛି ଜାଣିପାରିବନି।
ମୁଁ କିଛି ଜାଣିନି।
ତମ ତମେ କିଛି ଜାଣିପାରିବନି। ଏତେ ବଡ ପିଲା ହେଲାଣି କିଛି ଜାଣି ପାରୁନ ଆରେ କଦଳୀ ଗଛରୁ ମଞ୍ଜା ବାହାରେ କଦଳୀ ଗଛରୁ ଭଣ୍ଡା ବାହାରେ କଦଳୀ ଗଛରୁ ସବୁ ବାହାରେ ନଳିତା ଫଳି ତେ ସବୁ ହୁଏ।
ହଁ।
ହଁ କଦଳୀ ଗଛର ଉୁଁ କଦଳୀ ଗଛର ଯୋଉ କାଟିଦବା ମୂଳୁରୁ ମୂଳ ମାନେ ପ ଯୋଉଟା ଭିତରେ ବସେ ସେ ମୂଳ ନୁହେଁ ଉପରୁ ଯୋଉ ମୂଳ ସେଇଠୁ ଯୋଉଠି ଯୋଉ କଦଳୀ ହେଇଥାଏ ତା ସେଇ ଯୋଉ ଗଣ୍ଡି ଟା କା କାଟିଦବ ତା ଭିତରୁ ବାହାରିବ ମଞ୍ଜା ତ ଥାଏ ଖସ ଚି ମଞ୍ଜା ଥାଏ ଆଉ ନରମ ମଞ୍ଜା ଥାଏ ନରମ ମଞ୍ଜା ଟା ଖାଇବାକୁ ଭଲ ଲାଗେ କସି ମଞ୍ଜା ଟା ଭଲ ଲାଗେ ନା ଆଉ ତା ଦେରେ ବହୁତ୍ ଅଠା ଥାଏ।
ଅଁ ହଁ।
ସେଇଟାକୁ ପୋଡ଼ି ଦେଲେ ଆହୁରି ବଢ଼ିଆ ଲାଗେ।
ମୁଁ ତ କେବେ ଟେଷ୍ଟ ବି କରି ନିହି।
ଓହୋ। ଆଉ କେବେ ମୁଁ କଲେ ଦେବି ଆଉ।
ହଁ ପଠେଇବେ ଆଉ।
ହଁ ଆଉ କୁଆଡେ ବୁଲିବାକୁ ଯିବେ ରଜରେ?
ଆଉ କିଛି ପ୍ଲାନ୍ ହେଇନି ଆପଣ ମତେ ଗୋଟେ ଜାଗା ସଜେଷ୍ଟ କରି କହିବେ ଆଉ।
ହଉ କହିବି ଆଉ କୁଆଡେ ଯିବେ ଆଉ।
ହଉ।
ଆଉ ସ୍କୁଟି ଫୁଟି ନେଇ ସ୍କୁଟି ଚଲେଇ ଶିଖିଛନ୍ତି।
ହଁ ସ୍କୁଟି ଚଲେଇ ଶିକିିଛି ଆପଣ ମୋର ମିଶିକି ଚାଲ କୁଆଡେ ଯିବା ଆଉ।
ଆଉ ସ୍କୁଟି କେମିତି ଷ୍ଟାର୍ଟ କରନ୍ତି କୁହନ୍ତି କୁହନ୍ତି ତ।
ଆପଣ ଆସୁନାହାନ୍ତି ମୁଁ ଆପଣଙ୍କୁ ଶିଖେଇ ଦେବି। ଆସନ୍ତୁ ପୁରା ଡାଇରେକ୍ଟ ଲାଇଭ୍ ସହିତ ମାନେ ଟ୍ରେନିଂ ଦେଇଦେବି।
ମୁଁ ଭାବୁଥିଲି ଯେ ମୁଁ ତ ଆପଣଙ୍କ ପାଖକୁ ଯାଇପାରିବିନି ମୁଁ କହୁଥିଲି ଆପଣ ପୁଣି ମୁଁ ପୁଣି ଜାଣିଥିଲେ ତ ଯିବି ନା ନାଇଁ କେମିତି ବିଶ୍ଵାସ କେମିତି କରିବି ଯେ ଆପଣ ସ୍କୁଟ୍ ଟି ଚଲେଇ ଶିଖିଛନ୍ତି କି ଶିଖିନାହାନ୍ତି।
କୁନ୍ତୁ ମୁଁ ଆପଣଙ୍କୁ ବସାଇ ଦେଲେ ଆପଣ ଜାଣିପାରିବେ। ବସେଇକିନି ଆପଣଙ୍କ ଘରେ ଛାଡି ଦେବି ଆଉ।
ହଁ ଯେ ବୁଝୁଛି କିନ୍ତୁ କେମିତି ଷ୍ଟାର୍ଟ ଆଗେ ହୁଏ କୁହନ୍ତୁ ତ। ପୁଣି ଲୋକମାନେ ଜାଣିନଥାନ୍ତେ ଷ୍ଟାର୍ଟ କେମତି ହୁଏ ସିଏ ଏ ଯୋଉ କ୍ଲଜ ଚାପି ଦେଇକି ଛାଡି ଦିଅନ୍ତି ସେ ତାର ପଳେଇକି ଭୁସି ହେଇଯାଏ କିନ୍ତୁ ଯଦି ଆପ୍ ମତେ ଭୁସି ଦେବେ କୋଉଠି।
ଏମିତି ବି ବିଶ୍ଵାସ ଆଉ ଆପଣ ଆଉ ଭାଙ୍ଗନ୍ତୁନି ମୋର। ହଉ ମୁଁ ଆପଣଙ୍କୁ ଫ୍ରି ହେଲେ କରିବି କେତେବେଳେ ଆଉ କହିବି ଆଉ।
ଆଜ୍ଞା ଆଜ୍ଞା। ଆଜ୍ଞା ଧନ୍ୟବାଦ।